ହ୍ୟାଲୋ। ହ୍ୟାଲୋ ହଁ କଣ କରୁଥିଲ?
ଆ କଣ କରିବି ଅଛି ଏମିତି ଘରେ ଆଉ। ଶୋଇଥିଲି ଟିକେ ଆଜ୍ଞା।
ହଁ ହଁ ମୁଁ ବି କେତେ ଦିନ ହେଲାଣି ତମକୁ କଲ୍ କରିନି ତ ସେଥିପାଇଁ କହିଲି। ନାଇଁ ଟିକେ କଲ୍ କରେ ଦେଖିଆ କଣ କରୁଚ। ଆଜି ଆଜି ଆମର ଗୋଟେ ଗାଈ ଆମର ଆଜି ଗୋଟେ ଛୁ ଛୁଆ ଦେଲା ବାଛୁରୀ ଗୋଟେ ତ ସେଥିପାଇଁ ହଁ ବାଛୁରୀ ଦେଲା ଆଉ ବଢ଼ିଆ ଏ ସେ ଏତେବେଳୁ ଦେଲାଣି ଯେ ଅବି ପର୍ଯ୍ୟନ୍ତ ସେ ମାନେ ମାନେ ଇଏ ହେଇନି ମାନେ ଟିକେ ସତେଜ ହେଇନି। ମାନେ ଟିକେ ଏମିତି ତଳେ ଏକ ବସିକି ରହୁଛି ଠିଆ ହେଇପାରୁନି। ଏବେ ହେଇଛି ତ ମାନେ ଘଣ୍ଟାଟେ ହେଲା ତ ଏମିତି ସେଇ ତା ମା ବି ଏବେ ଟିକେ ହଁ ତା ମା ଏବେ ବସି ତାକୁ ଟିକେ ଖାଇବାକୁ ଦିଆହେଲା ତୋରାଣୀ ଫରାଣୀ ସେ ଯଉଁ ଯଉ ଡକ୍ଟର ପଶୁ ଡକ୍ଟର ସେ ଆସିକି ଗୋଟେ ଇଞ୍ଜେକ୍ସନ୍ ଦେଇଥିଲେ ସେ ଶୁଖିବ ବୋଲି। ପେଟରେ ତାପରେ ସେ ଠିକ୍ ହେଇଗଲା ଏବେ ଠିକ୍ ହେଇଯିବ ଟିକେ। ଏବେ ଟିକେ କ୍ଷୀର ଫିର ଟିକେ ମଝିରେ ଦଉଥିଲା ଏବେ ଆଉ କ୍ଷୀର ତା ବାଛୁରୀ ଖାଇଲେ କ୍ଷୀର ଦେବନି ନା ଏବେ ହ
ନା ନା ଆଉ ଯୋଉ ମାନେ ବାଛ ବାଛୁରୀ ହେଇସାରିଲା ପରେ ତ ସିଏ ଅଧିକ କ୍ଷୀର ଦିଏ ଯେ ହେଲେ ବାଛୁରୀକୁ ତାଠୁ କଣ କି ଟିକେ ଅଲଗା କରିକି ରଖିବାକୁ ପଡେ ନା ରାତି ସାରା ନ ସିଏ ପୁରା ଖାଇଦିଏ ସବୁ ବୋଲି।
ହଁ ସବୁ ଖାଇଦବ କହିକିନା ଆଉ ଗୋଟେ ବି ଗାଈ ଅଛି ସେଇଟା ଆମେ ମାନେ ସେଇଟା ସେଇ ଗାଈର କ୍ଷୀରଟାକୁ ଟିକେ ଆମର ବା ବାପା ସବୁ ଏମିତି ବିକାବିକି କେତେଜଣ ନିଅନ୍ତି ବି ଆମ ଘରୁ ଗାଈ କ୍ଷୀର ଭଲ ନାହିଁ କି। ଆଜିକାଲି ତ ବାହାରେ ସବୁ କ୍ଷୀରଟା ହଁ ବାହାରେ କ୍ଷୀରଟା ମାନେ ଭଲ ଆସୁନି ସେଥିପାଇଁ ଗାଈ କ୍ଷୀରଟା ସମସ୍ତେ ପ୍ରାୟ ନେଇଥାଉଛନ୍ତି ଆଉ।
ବହୁତ ବହୁତ ଭଲ କଥା ତ ମାନେ ଆଗରୁ ଯେମିତି ସବୁ ଅ ମାନେ ଗାଁ ମାନଙ୍କରେ ଯେମିତି ରହୁଥିଲା ସବୁ ମାନେ ଗାଁ ମାନଙ୍କରେ ସବୁ ଗାଈ ଗୋରୁ ପୁରା ମାନେ ତାଙ୍କୁ ଗୁହାଳରେ ପୁରା ଭର୍ତ୍ତି କରିକି ସେ ରଖୁଥିଲେ ଏବେ ଆଉ କାହିଁ କାଁ ଭାଁ କୋଉଠି ଦେଖିବେ ଆପଣ ମାନେ
ସେଇଟା ଆମର ଜେଜେଙ୍କ ଅମଳରୁ ହେଇ ଆସିଛି ସେଥିପାଇଁ ଆମର ସେଟା ଗୋଟେ ଚାଲିଚି ଆଉ ସେଟା ଲୋପ ମାନେ କରି ହଉନି ଆଉ। ମାନେ ବଂଶ ବୃଦ୍ଧି ହେଇଯାଉଛି। ଆଉ ତାପରେ ସେଟା ବି ସେଠେରେ ବି ତାପରେ ଆମର ସେଠେରେ ବି ମାନେ କାମ୍ ଖୀର ବକୁଚୁ ତାପରେ ଛେନା କ୍ଷୀର ପନିର ବି ବନାହଉଛି। ଛେନା ବନେଇକି ସେଟା ବି ଇଏ ହଉଛି ତ ସେଟା ସବୁ ଇଏ କରିଦିଉଛି ଆଉ। ତାପରେ ଗାଈ ହଁ ଗାଈ କ୍ଷୀର ଟା ଟିକେ ବୁଦ୍ଧ ନା ହଁ ସେଥିପାଇଁ ହଁ।
ଆଛା ବହୁତ ଭଲ କଥା ମାନେ ତାପରେ ତାର ଗାଈ ଗୋବର ବି ମାନେ ସବୁ ଯେମିତି ମାନେ କି ମାନେ ଲେପା ପୋଛା କରିବାରେ ବ୍ୟବହାର କରନ୍ତି ନା।
ହଁ। ସେଇଟା ମାନେ କଣ ମାନେ ଏମିତି ପୂଜା ପର୍ବରେ ବି ଆମେ ବ୍ୟବହାର କରିଥାଉ। ହ କେତେଜଣ ଖତ ପାଇଁ ବି ନଉଛନ୍ତି ମାନେ ମାଗିକି ଆସିକି ଘରୁ ନେଇ କି ଯାଉଛନ୍ତି ମାନେ ଏମିତି ଯଉ ଦେବା ପାଇଁ।
ଆଜ୍ଞା ଯଦି ବେଶୀ ବେଶୀ ଯଦି ରହିଲା ମାନେ ଗାଈ ହୁଅନ୍ତୁ କି ଯେମି ତି ଆପଣ କହିଲେ ଗାଈ ଗୋରୁ ରଖିଲେ ତ ନିହାତି ଭାବରେ ସେଇଟା ଖତ ବି ହେଇପାରିବ ଯେମି ତି ଆମର ମାନେ ଖତ ରୂପରେ ବି ବ୍ୟବହାର କରିପାରିବେ ସମସ୍ତେ।
ହୁଁ ହୁଁ। ସେଟା ଭଲ ସବୁ ଜିନିଷ। ଏଟା ସୁବିଧା ହେଇଯାଉଛି। ପନିର ଆମେ ଧ ଦହି ବି ଆମେ ଘରେ କରୁଛୁ। ଦହି ଆମେ କିଣା ଦହି ଖାଉନୁ ଦହିଟା ଘରେ ହିଁ ଘର ଦହିଟା ହିଁ ଆମେ ବ୍ୟବହାର କରୁଛୁ।
ଆଜ୍ଞା ଆଜ୍ଞା। ମାନେ ବହୁତ ଭଲ କଥା ଯଦି କ୍ଷୀର ଟା ରହିଲା କହିଲେ ତ ସେଇଠି ଟିକେ ଲେମ୍ବୁ କି କଣ ଚିପୁଡିଦେଲେ ସେଇଟା ଦହି ହେଇଯାଏ ନା।
ହଁ ଦହି ହେଇଯିବ ତାପରେ ସେଇଟା ମାନେ ଏତେ ଏ ତାର କିଛି ମାନେ ଆମେ ଅଲଗା ବାହାରଟା କଣ ଆମେ ସବୁ କିଛି କିଛି ମିଲ ମିଶଉଛନ୍ତି ସାଙ୍ଗେ ମିଶେଇକି ବିକ୍ରି କରୁଛନ୍ତି ସେଇଟାର ଟେଷ୍ଟ୍ ଆଉ ଆମ ଘରେ ଯେଉଁ ବନେଇବା ଦହିର ଟେଷ୍ଟ୍ ଟା ଅଲଗା ନା ଆମେ ବାହାରେ କିଣିଲେ ଆଉ ଦହି ଖାଇ ପାରୁନୁ ହୁଁ। ଦହିରୁ ବାହାରେ ଯଦି କିଣିଥିବୁ ଖାଇବୁ। ପାରୁନୁ ଆମେ ସେମିତି ଆଉ।
ଆଉ ତାପରେ ଦେଖନ୍ତୁ ଏବେ ଯେମିତି କହିଲେ କି ଆପଣ ଅ ଦହି ଯେମିତି କହିଲେ ମାନେ ଘରେ ବନିଛିି ତିଆରି କରୁଛନ୍ତି ତ ସେଇ ଦହିଟାକୁ ଯେମିତି ଦହି ପଣା ବି ବନେଇକି ମାନେ ଆମେ ପିଇ ପାରିବା ସେ ସବୁ ମାନେ ଖରା ଦିନ ମାନଙ୍କରେ।
ହଁ ଚହ୍ଲା ଯୋଉ ବନଉଛନ୍ତି ଏ ଯୋଉ ହୁଁ।
ହ ହଁ ଆଉ ହଁ ଆପଣ ମାନେ ଯେମିତି କହିଲେ କି ଦହିରୁ ଯେମିତି ତାପରେ ତାକୁ ହଁ ବେଶୀ ପଶିକି ତାପରେ ସେଇଠୁ ଯୋଉ ମାନେ ରସଗୋଲା ବି ବନା ହୁଏ।
ହଁ ସେଇଟା ହଁ ରସଗୋଲା ଛେନାଟା ଛେନାଟା ଛିଣ୍ଡେଇଦବୁ ଛିଣ୍ଡେଇ ସାରିଲା ପରେ ମାନେ ଛେନା ଟା। ଟିକେ ଲେମ୍ବୁ ଚିପୁଡ଼ିଲେ ଛେନା ବାହାରିଯିବ ସେଟାକୁ ପୁରା ଗୋଟେ କପଡାରେ ଚିପୁଡ଼ିକି ପୁରା ଆଉ ତାର ପାଣି ଟା ବାହାର କରି ଦେଲା ପରେ ସେଟା ଯୋଉ ଖାଲି ଛେନାଟା ଯୋଉ ରହିବ ସେଇଥିରେ ରସଗୋଲା କରାଯାଏ ଆଉ ଟିକେ ଖାଲି ସୁଜି ଟିକେ ଆଉ ଟିକେ ମଇଦା ପକେଇକି ତାକୁ ହାତରେ ଟିକେ ବେଶୀ ସମୟ ଯାଏ ଟିକେ ଟିକେ ଚକଟିକି ହୁଁ ହାତରେ ଟିକେ ବେଶୀ ସମୟ ଚକଟିକି ସେଥିରେ ଆ ତାପରେ ଏଇ ଯୋଉ ଅଳେଇଚ ଆମେ ପକଉଛୁ ଗୁଜୁରାତି ତାକୁ ଗୁଣ୍ଡ କରିକି ସେ ଟା ଦେଇକି ଚିନି ଟିକେ ପକେଇକି ଛୋଟ ଛୋଟ ଗୋଳା କରିକି ରଖିଲେ ସେଇଟା ଆଉ ତାପରେ ରସଗୋଲା ହେଉଛି ଆଉ ହଁ।
ସେଇଟାକୁ ଶି ଶିରା ଶିରା ଶିରା ବନାହୁଏ ଯେମିତି ମାନେ ଚିନିର ଶିରା ହେଇଗଲା ପରେ ମାନେ ଫୁଟି ଫୁଟି ତାର ବହଳିଆ ହେଇଯାଏ ଯେମିତି ତ
ତାପରେ ସେଇଟା ତାପରେ ସେଇଟା ରସଗୋଲା ହେଇଯାଏ ଆଉ ଆମେ ଛୋଟ ଛୋଟ ଗୋଲା ବି କଲେ ବି ହେବ ବଡ଼ ଗୋଲା ବି କଲେ ହେବ ଏମିତି ଆଉ।
ଆଜ୍ଞା ଆ
ତମକୁ କଣ ଭଲ ଲାଗେ ରସଗୋଲା ନା ଆଉ କଳା ଯୋଉ ରସଗୋଲା ମିଳେ? ଦିଇଟା ଭଲ ଲାଗେ।
ନାଇଁ ନାଇଁ ମତେ ରସଗୋଲା ଭଲ ଲାଗେ ଏଟା ପୁରା ଛେନାରେ ଯୋଉ ବନା ହୁଏ ଛେନା ପୋଡ ବି ଭଲ ଲାଗେ। ଯେମିତି ଆମର ନୟାଗଡ ରେ ବହୁତ ସାରା ମିଳେନା ଛେନାପୋଡ ଟା। ଆଜ୍ଞା ବହୁତ ଭଲ ଲାଗେ। ଆମେ ତ ଥରେ ଯାଇଥିଲୁ ନୟାଗଡ ସେଇଠି ର ହୁଅନ୍ତି ମୋ ବଡ ବାପା ବଡମା। ତାଙ୍କ ପାଖକୁ ଆମେ ଯାଇଥିଲୁ ତ ସେଇଠି ସେମାନେ ମାନେ ଯେମିତି ଯୋଉ ଜାଗାରେ ଯୋଉ ଜିନିଷ ମାନେ ପ୍ରସିଦ୍ଧ ଥାଏ ଯେମିତି ଯୋଉ ସ୍ଥାନରେ ତ ସେମାନେ ଆଣିକି ଆମକୁ ଦେଇଥିଲେ। ଆମେ ତାପରେ ସେଠି ଖାଇଲୁ ତାପରେ ଆମେ ମାନେ ଘ ନିଜ ଘର ପାଇଁ ବି ନେଇକି ଆସିଥିଲୁ ମାନେ କହିି ଟିକେ ଦିଅନ୍ତୁ ଏଇଟା ଆଜ୍ଞା।
ଭଲ ଲାଗେ ଛେନାପୋଡ଼ଟା ଆମ ଜେଜେମା ତ ନିଜେ ଘରେ ଛେନାପୋଡ଼ ବନାନ୍ତି। ତାରେ ଆମର ବଳିଯାଏ ଛେନା ଆଗ ସିନା ଆମେ ଏବେ ସିନା ବିକ୍ରି କରୁଚୁ ଆଗ ଜାଣି ପାରୁନଥିଲୁ କେ ମେଞ୍ଚେ ଏ ବେଶୀ ବେଶୀ ହଉଥିଲା କହିଲେ ସମସ୍ତଙ୍କୁ ସାହି ଆଖପାଖ ସମସ୍ତଙ୍କୁ ଦିଆ ହୁଏ। ଆଉ ଆଜି ତ ଗାଈ ଗାଈ ବାଛୁରୀ ଦେଇଚି ଯେ ଆମ୍ ମିଠା ବଣ୍ଟା ହେଇଚି ଚାରିଆଡ଼େ। ହେ ହେ ହେ ପୁଣି କିଛି ଜିନିଷ ତାପରେ ମି
ଦେଖନ୍ତୁ ଏବେ ଯେମିତି କହିଲ କି ଅଆ କ୍ଷୀରରୁ ଯେତିକି ସବୁ ହଉଚି ତାପରେ କ୍ଷୀର ବି ଘିଅ ବି ବନା ହୁଏ। ଯେମିତି ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ।
ହଁ ଘିଅ ଘିଅ ଭାତ ବି ଘିଅ ଭାତ ଆମେ ଖାଉ। ଖାଲି ଭାତ ଘିଅ ପକେଇକି ଖାଉ। ତାପରେ କ୍ଷିରିରେ ବି ଘିଅ ଟା ପଡୁଚି। ବାସନା ଘିଅ ଟା ଆମେ ହଁ ଏବେ ତ ଦୁର୍ଗା ଘିଅ ମିଳୁଚି। ହଁ। ହଁ ସେଇଟା ଆମେ ଘରେ ଏକା ବନଉଚୁ ବାହାରୁ କିଣୁନୁ। ହଁ।
ଆଉ ଗୋଟେ ଆଉ ଗୋଟେ ବଢିଆ ଜିନିଷ ଯେମିତି ଆମର ଗୁଆ ଘିଅ ତାପରେ ଏସବୁ ଯୋଉ ଘରେ ସବୁ ବନା ହେଇଥିବ ମାନେ ଦେଶୀ ଯୋଉଡା ହେଇଥିବ ଦେଖ ଖନ୍ତୁ ସେଇଟାକୁ ମାନେ ମୁହରେ ବି ଏମିତି ମାନେ ଲଗେଇବ ମାନେ ତାର ଗୋଟେ ମାନେ ଯୋଉ ଉଜ୍ଜଳ ତ୍ୱଚା ପୁରା ପଳେଆ ଆସେ ବହୁତ ବଢିଆ ଦେଖାଯାଏ ମୁହଁ ଟା।
ହଁ ସେଇଟା ବେଶୀ ଭଲ ଲାଗିବ ହଁ ଏମିତି ଆଉ। ହୁଁ ହୁଁ। ତମର ଘାଇ ଇ-ଇ-କ୍ଷୀର ହଁ ତ-ତମର କ୍ଷୀର କଣ ମାନେ? ଇଏ ବାହାର କ୍ଷୀର ଖାଉଚନ୍ତି ନା ଗାଈ କ୍ଷୀର ଖାଉଚନ୍ତି? ପିଉଚନ୍ତି ମାନେ ଘରେ।
ଆମ ଆରପଟ ସାହି ରେ ଯେହେତୁ ଆମର କଣ ହଉଚି ଆମେ ଏମିତି ଜାଗାରେ ରହିଯାଇଚୁ ଯେମିତି ମାନେ ସହର ବି ମାନେ ପାଖାପାଖି ଆଉ ଏମିତି ଗାଁ ବି ଆମର ପାଖାପାଖି ଏମିତି ଏରିଆ ରେ ଆମେ ରହିଯାଇଚୁ। ମାନେ ଯେମିତି ଏ ହଁ ତ ସେଇଠିକି କଣ ହଉଚି ନା ଅ ଆମର କ୍ଷୀର ଟା ଆମର ସେ ଯୋଉ ଗୋଟେ ଗାଁରେ ଆମର ଗୋଟେ ଅଛି ସେଇଠି ସବୁ ତାଙ୍କ ଘରେ ସବୁ ଗାଈ ଗୋରୁ ସବୁ ର ରଖୁଛନ୍ତି ମାନେ ପୁରା ସବୁ ଦେଶୀ। ଯେମିତି ହଁ ତାଙ୍କର ସବୁ କ୍ଷୀର ଧୋଇକି ସିଏ ଘର ଘର ଆସିକି ଦିଅନ୍ତି। ମାନେ ସକାଳ ଆ-ଆଜ୍ଞା।
ଆମର ବି ଇଆଠୁ ରଖୁ ହଁ। ଆମେ ବି ଏଇଠି ରଖୁଚୁ ଯେ ସେଇଟା ସେ ଜର୍ସି ଗାଈ ଯେଉଁ କହୁଚନ୍ତି। ସେଇଟା ସେ ଠିକାର୍ ଏ ଯେଉଁ କଳା ଧଳା ଟିକେ ଛଉ ଛଉକା ହେଇକି ଗାଇ ଥିବ ସେଇଟା ଟିକେ ବେଶୀ ଖି ଦିଆଉଛି ଏଇଟା ଆମରଟା ଟିକିଏ ଦେଶୀ ଗାଈଟା ମାନେ ବେଶୀ ଦେବନି। ଆ ବେଶୀ ହେଲେ ଗୋଟେ ବାଲ୍ଟି ଦେଉଥିଲେ ହବ।
ନାଇଁ ତାପରେ ଦେଖନ୍ତୁ। ଆ ମାନେ ଦେଶୀ ଜିନିଷରା ସବୁ ଜିନିଷ ବି ଯେମିତି ମାନେ ତାର ବହୁତ୍ ଭଲ ଗୁଣ ରହିଥାଏ। ତ ସେ ସବୁ କମ୍ ହିଁ ହେଇଥାଏ। ଆଉ ଏସବୁ କଣ ହଉଚି ନାଁ ମେଡ଼ିସିନ୍ ଫେଡ଼ିସିନ୍ ଦେଇକି ଗାଈ ମାନଙ୍କୁ ଯୋଉ ଜର୍ସି ଗାଈ କଥା କହିଲେ। ତ ସେ ସବୁ କଣ ଯେମିତି କି ତାଙ୍କୁ ଟିକେ ଇଞ୍ଜେକ୍ସନ୍ ଦିଆଯାଏ ସେ ଯେମତିକି ଅଧିକ ଟିକେ ବ ମାନେ ସେ ଉତ୍ପାଦନ କରି ପାରିବ କ୍ଷୀର
ହଁ କ୍ଷୀର ହଁ। କିନ୍ତୁ ଯେତେବେଳେ ସେମାନେ ହଁ ତେ ଗର୍ଭବତୀ ଥାଆନ୍ତି ଯେଉଁ କ୍ଷୀରଟା ଦିଅନ୍ତି ସେ କ୍ଷୀରଟା ଟିକେ ପାଣିଆ କ୍ଷୀର ହୁଏ ସେଥିପାଇଁ ଆମେ କ୍ଷୀର ବିକ୍ରିରୁୁ ସେ କ୍ଷୀରଟା ଘରେ ପିଇବା ପାଇଁ ବ୍ୟବହାର କରିଦଉ କାହିଁକିନା ସେମାନଙ୍କ କ୍ଷୀରଟା ଟିକଏ ସେତେବେଳେ ପାଣିଆ କ୍ଷୀର ହୁଏ ତ ଲୋକେ ଭାବନ୍ତି ଯେ ପାଣି ମିଶୋଉ। ବୋଲିକିନି କିନ୍ତୁ ସେମତି କିଛି ନାଇଁ ଏମତି ଆଉ।
ତ ତମ ଘରେ ଅଛି ତ ତମେ ଜାଣିଚ ଯେ ମାନେ କେ କୋଉ ସମୟରେ ମାନେ ଖେ କେମିତି କ୍ଷୀର ଦିଅନ୍ତି ବୋଲି।
ହଁଁ ସେଇଟା ହେ ହେ ସେ।
ଆମର ଥିଲା ଯେତେବେଳେ ସବୁ ଛୋଟ ଛୋଟ ଥିଲୁ ମାନେ ଗାଁ ରେ ଯେତେବେଳେ ମାନେ ଜେଜେବାପା ଜେଜେମା ଥିଲେ ଆମର ବୋଡ ମାନେ ଗୁହାଳ ଥିଲା ସେ ଏଥିରେ ଆମର ମାନେ ଛେଳି ବି ଥିଲେ ମାନେ ଆମର ଆଁ ଗୋଟେ କୋଡିଏ ତିରିଶ୍ ଛେଳି ଏମିତି ପୁରା ବଡ ମାନେ ଥିଲେ ବହୁତ୍ ପୁରା ବଡ ବଡ। ଥିଲେ ଆଉ ତାପରେ ଗାଈ ଗୋରୁ ବି ଆମର ଦଶ ପନ୍ଦର ଭଳିଆ ଥିଲେ ତ ଆଗରୁ ଏ କେତ ବି ଜଣା ପଡୁନଥିଲା ଛୋଟବେଳଳେ ପୁରା ମାନେ ଭଲ ପ୍ରାକୃତିକ ଜିନିଷ ଯେମିତି ରହିଲା। ଆଉ ତାପରେ ଦେଶୀ ଜିନିଷ ହିଁ ମାନେ ବ୍ୟବହାର କରୁଥିଲୁ ଜେଜେବାପା ଜେଜେମା ଯେହେ ତ ମାନେ ସେମାନେ ପୁରୁଣା କାଳର ସବୁ ଥିଲେ ନାଁ ତ ସେମାନେ ଟିକେ ଘରୋଇ ଜିନିଷ ବହୁତ୍ ଭଲ ଲାଗେ ଆଉ ମୋ ଜେଜେ ତ ତାଙ୍କୁ ଦହିରେ ଭାତ ସହିତ ତାଙ୍କୁ ବହୁତ୍ ପସନ୍ଦ।
ଦହିରେ ଭାତ ହଁ ଆମେ ବି ପଖାଳକୁ ଦହି ପଖାଳ ଛୁଙ୍କ କରିକି ଖାଉଛେ ନାଁ। ଯାହାହେଲେ ବି ଖରା ଦିନରେ ସେମତି ଆଉ।
ହଁ ହଁ ହଁ ଏଲେ ଏସି ସେ ସେମତି କରନ୍ତିନି ତାଙ୍କୁ ଏମିତି ମାନେ ସେ ପଖାଳ ଅଲଗା କରିବେ ମାନେ ସ ସୁଖା ଭାତ ହେଲେ ବି ସେ ଟିକେ ଦହି କାଢ଼ିକି ଟିକେ ସୁଖା ଲଙ୍କା ଲୁଣ କରିକି ପକେଇକି ଛେତ୍ରୀ ମାନେ ମିଶିକି ଖାଇବେ ତରକାରୀ ଯାହା ବି ହେଇଥିଲେ।
ହଁ ସେମତି କାହାକୁ କେମିତି ପସନ୍ଦ କାହାର ନିଜର
ବଢିଆ କଥା ତାହେଲେ ଏବେ ଏବେ ତମେ ତମ ସେଇ ବା ଛୁରୀର ବହୁତ୍ ଭଲ ସେ ମାନେ ଯତ୍ନ ନିଅ ତାକୁ ତାକୁ ବି ବହୁତ୍ ବଡ କର ବହୁତ୍ ସୁନ୍ଦର କର।
ହଁ ମୁଁ ନେଇକି ଯିବି ମୁଁ ଯେତେବେଳେ ଛେନା ଛେଣ୍ଡେଇବି ଛେନା ନେଇକି ଯିବି ଆମ ହେଲା ତରକାରୀ କରି ଖାଇବ କେମିତି ଲାଗୁଚି ଦେଖିବ ଆଉ‌।
ନାଇଁ ମତେ ଫୋନ୍ କରିକି କହିବୁ ମୁଁ ଯିବି ନହେଲେ ଆଣିବାକୁ।
ହଉ ହଉ ନିଶ୍ଚୟ ନିଶ୍ଚୟ ହଉ ଠିକ୍ ଅଛି। ହଉ ତାହେଲେ ଠିକ୍ ଅଛି। ଦେଖାହେବ ଆଉ କେବେ ମାଆଙ୍କୁ ନେଇକି ଘରକୁ ବୁଲିବାକୁ ଆସିବ ହେଲା। ହଉ ଠିକ୍ ଅଛି ରଖୁଚି ହଁ ହଁ ଥାଉ।